ହୁଁ ହୁଁ।
ବିଜି?
ନାଁ ତ।
ଆଉ?
କାଇଁକି ବିଜି?
ଲେଟ୍ କଲ।
ଜାଣି ପାରିଲିନି।
ହଉ। । କନ୍ଦ ।
ସୁଣାଉନି।
ନିଦ ଲାଗିଲାଣି ବୋଧେ?
ନା ନା କୁହ।
ନିଦ୍ରା ଟିକେ ଆସିଲାଣି ହାରି।
ନା। ଆଉ କଣ କହି ପକାଅ। ତମର ଫେବରଟ୍ ସବଜେକ୍ଟ କୋଉଟା?
ସବଜେକ୍ଟ ମୋର । ।
ତମେ ଗୋଟେ କାମ କର ତମ କାନରେ ଫୋନ୍ ଟାକୁ ପୁରା ବାନ୍ଧିକି ରଖିଦିଅ।
ଆ ରୁହ ତାହେଲେ ମୁଁ ବ୍ଲାକଟେପ୍ ଆଣେ।
ଆଣ।
ଏବେ ଶୁଭିଲା? ମାଡ଼ିଦିଅ ଫାନ୍ ଟାକୁ ତକିଆ ଭିତରେ।
କଣ?
ସୁୁଭିିଲା ଏବେ?
ଏବେ ସୁୁଭିଲା ଠିକ୍ ସେ। ଏବେ କୁହ।
ପରଫେକ୍ଟ।
ହୁଁ।
ଆଙ୍ଗେଲ ଚେଞ୍ଜ କରିବି।
ନା ନା ଠିକ ଅଛି।
ମୁଁ କହିଲି ମୁଁ ପଞ୍ଚମ ଯାକେ ମୋର ମାଥ ବଢିଆ ହୁଏ। ମାନେ ପୁରା ଫିଫ୍ଟୀ ରୁ ଫିଫ୍ଟି।
ହଁ।
ଯେନ୍ ଘୋଷା ପାଠକୁ ଧଇଲି ଆଉ। ମାନେ ଘୋଷା ଘୁସି କରିକି ଏମିତି ରଖେ ଆଉ। ଦେନ୍ ଏତି ପାଠ ପଢା ଆଉ ମନ ହେଲାନି। ଦଶମ ଯାକେ ଯାହା ଘୋଷାରି ଘୋଷାରି ଗଲି। ତା ତ କରୋନା ବ୍ୟାଚ ଜାଣିଛ ଆଉ। ଚାରିଶହ ତେତିଶ ରହିଲା ଦେନ୍ ପ୍ଲସ ଟୁ ରେ ପୁରା ମାଟି। ଫୋନ୍ ମିଳିଗଲା। ଖାଲି ବାତେରମି କରାହେଲା। ଫିଷ୍ଟ କରାହେଲା ଇଏ କରାହେଲା ସିଏ କରାହେଲା। ସେ ପ୍ଲସ ଟୁ ଦି ବର୍ଷ ଯାକ ପାସ୍ ମାନେ ପାସ୍ ହେଇଗଲି। ମୁଁ ବି ଜାଣିନି ହେଲା। ଏ ଦୁଇଶହ ଅଡସଠି ମାର୍କ। ରହିଲା ପୁଣୀ ତାପରେ ଦେନ ମୋର ପାଠ ପଢିବା ଇଚ୍ଛା ନା । ହଉ। ପଡିଗଲା ମୁଣ୍ଡରୁ ମୋ ଇଛା ହେଲା ପଇସା ଇନକମ୍ ମୋର ପଇସା ଦରକାର।
ହଁ।
ଗାଡି କିଣିଲି ଫାଇନାନ୍ସ ରେ ପଶିଲି। ପଇସା ଇନକମ କଲି ଦେନ୍ ବର୍ଷେ ହେଇଗଲା। ନା। ତାପରେ କଣଲା କହିଲ ପାଉଥିଲି ଠିକଠାକ୍ ଦରମା କୋଡ଼ିଏ ପଚିଶ ହଜାର ଦେନ ଗୋଟେ ପିଲାଟେ ପ୍ରେସର ଟ କିନ୍ତୁ କାମ ଆଉ ଗୋଟେ ପିଲାଟେ ମାନେ ଡାକିକି ଠିଦ ଦେଲେ ଆଉ ଛତିଶଗଡ ପଳେଇିଲି ତା ଚେନ୍ ସିଷ୍ଟମ ଜାଣିଛ ପିଲା ପୁରେଇଲେ ଇନକମ।
ଆଛା ଆଛା ହଁ ହଁ ହଁ।
ସେଇଥିରେ ଏକା ପଳେଇଥିଲି ସେଇଥିରେ ପଚାଶ ହଜାର ଦେଇକି ଆସିଲି। ସୁକିଲା ରେ ତାପରେ ସେ ଜବ ଛାଡ଼ିଦେଲି । ଭଲ ଲାଗିଲାନି। ସନ୍ଧ୍ୟା ଲୋକମତରେ ଆର୍ ସେଟା ଛାଡିଦେଲି ଦେନ ଏସ ବି ଆଇ ରେ ରହିଲି। ଏସ୍ ବି ଆଇ କ୍ରେଡିଟ କାର୍ଡ ଦେନ୍ ଛାଡି ଦେଇଛ ଦେହ ଖରାପ ଅଛି ଆଉ ଗାଡ଼ି ଗାଡ଼ି ମୋର ପଡ଼ି ପଡ଼ିକେ ନ ଚଲ ହ କଣ କରିବା ଆଉ କୁହ?
ଏବେ ଏବେ ତମର ଫାଷ୍ଟ ଇୟର ନା ସେଣ୍ଡ ଇର କହିଲ?
ପ୍ଲସ ଥ୍ରୀ ଏବେ ଫାର୍ଷ୍ଟ ଇୟର।
ଆଚ୍ଛା ଏବେ ତ ହଁ ମୋଠୁ ଛୋଟ ଦିଦି ଡାକିବ।
ଦିଦି ଡା
ଏବେ ତ ସିଲାବସ ସବୁ ଚେଞ୍ଜ ହେଇଯାଇଛି।
ହୁଁ ଆମର ସିଲାବସ ଚେଞ୍ଜ ହେଲା କି କଣ ହେଲା କଣ କହିଲ?
ଇଣ୍ଟର୍ଣ୍ନଶସିପ୍
ସେଇଟା କଣ?
ସେଇଟା ତମର ହେଇ ସେକେଣ୍ଡ ଇଅର ବେଳକୁ ହବ।
ନା ଆମର ତ କାଇଁ ହେଇନି ସେଟା କିନ୍ତୁ ଫାଷ୍ଟ ସେମି ପୂର୍ବରୁ ଗୋଟେ ଏଯାମ ଯାଇଥିଲା ସେଟା କଣ କହନ୍ତି ଯୋଉ କୋଡିଏ ମାରକିଆନା
ଇଣ୍ଟର୍ନଲ, ସେଇଟା ଇଣ୍ଟର୍ନଲ ।
ହଁ ଇଣ୍ଟରନାଲ୍‌, ସେଇଟାକ ଏଗଜା ସେଇଟା ଏକ୍ଜାମ ଯୋଉ ନୁକି
ନହେଲେ ବେଗ ଯଦି ଲାଗିଗଲା ନା, ପୁଣି ସେଇ ପାଠକୁ ଆଉ ଥରେ ଦବ ପଢି ଆହୁରି ବେଶି ଟେନ୍‌ସନ
ମୁଁ ଏଜାମ ଦବାକୁ ଆସିନଥିଲି ଇଣ୍ଟରନାଲ ।
ହଁ କି
ପଛରେ ମତେ ଖାତା ଦେଇଦେଲେ ଆନ୍ସର କୁ କ୍ଯୁଶ୍ଚିନ। ନାଇ ଉତାରେ ଉତାରି ପକେଇଲୁ। ମୁଁ ଡ୍ରେସ ମାନେ କଲେଜ ଡ୍ରେସ ପିନ୍ଧିକି ଯାଇନି କଲେଜ। ମୋ ମୋ ଇଚ୍ଛା ରେ ଯାଏ। ଯେତେବେଳେ ହେଇଥିଲା, ସେ ଡ୍ରେସ୍ କଲି ଏବେ, ପୁଣି ପିନ୍ଧିକି ଗଲି ।
ହୁଁ ହୁଁ ।
ଏବେ ପୁଣି ରିଆଡମିସନ ଅଛି, ନଶହ କେତେତା ନଅ ହଜାର ରି ଆଡମିଶନ ନଉଛନ୍ତି ନଅ ହଜାର, ଫର୍ମଫିଲପ ଦି ହଜାର, ଏଗାର ହଜାର ପଇସା ସବୁ ସିଏ ନେଉଛନ୍ତି ବ୍ଲଡ଼ ରେ।
ହୁଁ ସେମୀ ଗର୍ମେଣ୍ଟ ନା ସେମୀ ଗର୍ମେଣ୍ଟ ନା?
ହଁ।
ତାହେଲେ ନେବେ ସେମାନେ।
ମାରି ଦେବେ ସବୁ
ତମର ତ ଚାରି ବର୍ଷ ହେଇଛି ତମ ଇଚଛା ତମେ ତିନି ବର୍ଷ କରିବ କି ଚାରି ବର୍ଷ।
ନାଇଁ ମୁଁ ତିନି ବର୍ଷ କରିବି ମୁଁ କଣ କହିଲ କଣ ପାଇଁ କଲି ଏମ ଆର ଜାଣିଛ ଏମ ଆର ମେଡିସିନ ରେପ୍ରେଜେଣ୍ଟେଟିଭ୍?
ହୁଁ।
ସେଇଥିରେ ଏକା ପାଇବି ବୋଲି ଭାବୁଛି। ଦେଖିବା ଘୁସୁରି ଘୁଷୁରି- ମୋର କିନ୍ତୁ ଯବ ଟେ ତାହାହେଲା ମୁଁ, ମୁଁ ମୋ ସ୍ୱାଧୀନରେ କାମ କରିବି। ଏହା ଏହା ତା ଅଣ୍ଡରେ କରିଥିବୁ ସିଏ ସବୁ ମୋ ଦେହରେ ଯାଉନି ମୁଁ ଓଲଟା ଶୁଧୁଥିଲି। କଣ କରିୟା। ମୁଁ ଗୋର୍ମେଣ୍ଟ ଆଜି ଯାଇ ଗୋଟେ ବି ଟ୍ରାଏ କରିନି ମାନେ ଫର୍ମ ବି ପକେଇନି।
ପକେଇଦବ କିଛିଟା ଏକ୍ସପିରିଏନ୍ସ ନେଇଯିବ ଖାଲି କ୍ୱେସ୍ଚନ୍
ଏକ୍ସପିରିଏନ୍ସ ନେଇକି କଣ କରିବି ମୋତେ ତ ଗୋର୍ମେଣ୍ଟ ଜୋବ ରେ
ନେଇ ଯାଅ ବେଳେ ବେଳେ ଲକ୍ ବି ସାଥ ଦେଇଦିଏ ବେଳେ ବେଳେ ଲକ୍ ବି ସାଥ ଦେଇଦିଏ ନା।
କାଶ ଯଦି ଗମେଣ୍ଟ ଜବ କରିବ ମୁ ପୋଲିସ କରିବି ନହେଲେ ନାଇଁ।
ହଉ ଠିକ ଅଛି କର। କର।
ପୋଲିଷ୍ଟା ଯଦି ହେଇଯାଆନ୍ତା ସେଟା ଭଲ ହନ୍ତା। ପୋଲିସ ବଲେ ଏସ୍‌ଆଇ ଡାଇରେଟ।
ହଁ। ଯେବେ ଆସିବ ଫର୍ମ ଫର୍ମ ଫିଲଅପ କରିଦେଇ ଟ୍ରାଏ କରିଦବ। ରିଟନ୍ଏକ୍ଜାମ୍ ଟା ଆଗେ ଦେଇଦବ ସେଇଟା ସରିଲା ପରେ ପିଜି କରିବ।
ହୁଁ ମୋର ରିଟେନ୍ ଟା ଫିଜିକାଲ୍‌ରେ ମୋର କିଛି ନାହିଁ ମୁଁ ଉଡ଼େଇ ଦେବି ସବୁ ରନିଙ୍ଗ ଫନିଙ୍ଗ। ଏରା ସବୁ ଉଡେଇ ଦେବି ଫିଜିକାଲି ପାଠ ପଢାଟା ମୁଁ ଛାଡି ଦେଇଛି ନା।
ନାଇଁ ହେଇଯିବ ହେଇଯିବ।
ପାସ୍ କଲା ମାନେ ଜାଣିବୁ ଯେ ହେଲା ପୋଲିସ ପାଇଁ।
ହୁଁ।
ଫିଜିକାଲ୍‌ରେ ମୋର କିଛି ନାହିଁ।
ମୋ ସାନ ଭାଇକୁ ବହୁତ କୁହା ହେଇଚି ବହୁତ ବୁଝା ହେଇଚି ଫି ଦେ ଯେ ସିଏ ବି ସେମିତି ତମ ଭଳା
ହୁଁ। ସଙ୍ଗାତେ ବସିବୁ ତାହାଲେ ଆମେ।
ଉଁ?
ଦି ଭାଇ ଯାଙ୍କେ ସଙ୍ଗାତେ ବସିବୁ।
ଇଁହିଁ ହଁ। ବର୍ଷା ଟା ଆଜି ହେଲାନେଇ ଭଲ।
ବର୍ଷା ଟା।
ହେଲାନି।
କଣ ପେଇଁ ହେଲାନି ଜାଣିଛ ତମେ ବର୍ଷାା ହାତରେ କଥା ହେଇଜା।
ବର୍ଷା?
ସହ କଥା ହେଲ ବୋଲି ।
ଆଚ୍ଛା ତମ ଦିଦିଙ୍କ ନାଁ ନା?
ହଁ।
ହୁଁ ହୁଁ।
ସେଇଥି ପାଇଁ ହେଲା।
ତମେ ଘରେ ଭାଇ ଭଉଣୀ ଭାଇ ଭଉଣୀ ମାଡ ଗୋଳ ଲାଗ?
ମାଡ଼ ଗୋଡ଼ ମାନେ ପଚାରୁଚ।
ଲାଗ ତା ହେଲେ ନା।
ଲାଗ ମାନେ ଛୀନ ଛତର। ଆମର ଛୋଟିଆ ମାଡ ବି ଯଉ ଭଳିଆ ମୁଣ୍ଡ ଫଟା ଫଟି। ମୁ ତ ଗୋଟେ ଥରେ ପେଲିକି ତାକୁଏକାଥରେ ତା ଗୋଡ ଫେଲିକି ପେଲି ଦେଇଥିଲି।
ହୁଁ।
ନିଆ ଚୁଲିକି । ଧାନ ବସା ଚୁଲି ନୁହଁ ସେଠି ଧାନ ବସା ହେଇଛି ମାଡ ଗୁ ପେଲିଦେଲି। ସେଇ ଭିତରେଏକା ଜଳୀ ଗଲା ଗୋଡ। ତାର ଅଣ୍ଟା ଫଟା ଶାନ୍ତ ।
ମୋ ଭଏସ ଶୁଣା ଯାଉଛି ନା।
ହୁଁ ସୁବୁଛି। ହେଲେ ଆଉ କେବେ ତମ ଭାଇ ଏ ଯୋଉ ତମେ କେବେ ଆଉ ଡ଼ାକିବ କି ନାହିଁ। ଭୁଜିକି ମ୍ୟାରେଜ କେବେ କରୁଛ?
ଭାଇଙ୍କୁ ମୋର ନା।
ନାଇ ତମ ଭାଇଙ୍କର ବଡ ଭାଇ।
ବଡ ଭାଇଙ୍କର ଖୋଜା ଚାଲିଛି ପ୍ରସ୍ତାବ।
କଣ ସାଙ୍ଗସାଥି ଏତେ ରଖିଛ ଆଉ ସେଟିଙ୍ଗ କରି
ହୁଁ ନା ମୁଁ କାହିଁକି ଏତେ ରିକସ ନେବି ଉଁ ଖୋଜନ୍ତୁ।
ହୁଁ ଆଜିିକାଲି ଯେମିତି ଚାଲି
ମୋର କୌଣସି ଜିନିଷ ରିକ୍ସ ନାହିଁ। ଖୋଜ ତମ ଘର ଲୋକ କାହିଁ ଅଛନ୍ତି ଖୋଜ। ଘର ଲୋକ ବହୁତ ସେଲଫିସ ଏଇ ଟାଇମରେ କହୁଛନ୍ତି ତୁ ଗୋଟେ କଣ ଗୋଟେ ଏତେ ପାଠଶାଠ ପଢିଲୁ ଗୋଟେ ଦେଖି ପାରିଲୁ ନା ଝିଅ ଆମ ଉପରେ ଆହୁରି ଦେଲୁ ଆମେ ତ ପାଇଁ ଝିଅ ଖୋଜିବୁ। ଯୋଉ ଟାଇମରେ ସେ କଥା ହଉଥିବ କାହା ସହ କଥା ହଉଛୁ। କାଶ କଣ ପାଇଁ କଥା ହଉଛୁ ଭାଇ କି କଥା। ସେତେବେଳେ କଥା ହଉଥିଲା କଥା କରେଇ ଦେଲନି। ଯେମିତି ବାହାଘର ଟାଇମ ହେଲା କହୁଛନ୍ତି କାହିଁ ଝିଅ ଖୋଜିକି ରଖିଲୁନି।
ଓହୋ ମାନେ ଲଭ କରୁଥିଲେ କାହାକୁ?
କେଜାଣି କରିଥିବ। ହୁଁ।
ଆଜି କାଲି କିଏ ଭଦ୍ର ବାହାରୁଚି।
ଦିଦି ଜଣକୁ।
ଏଇ ଆଜି କାଲି କେହି ଭଦ୍ର ନାହାନ୍ତି ହଁ ହଉ ଏବେ ଆଉ କଣ ଟାଇମ ପଳେଇଲା ନା କଣ ଏବେ କହୁନ।
ହୁଁ।
ରଖୁଚି ତା ହେଲେ।
ହୁଁ ।
ଦିଦି ଦିଦି ରଖୁଚି।
ହୁଁ।
ଆଦା।
ଟା-ଟା।